ଗଲା। ହାଲୋ କଣ କରୁଛୁ?
ଏଇ ବସିଛି ଏଠି ଆଉ।
ଆଉ ଅଜିତ କୁ କଲ କରୁନୁ?
ଅଜିତ କୁ କଲ କରିବା ଆଉ ତୁ କଣ କରୁଛୁ?
ବସିଛି ଆଉ ଅଜିତ କୁ ମେସେଜ କର ଧରିକି କି ଆସେ।
ତାକତିରେ ପଇସା ନାହିଁ। ସିଏ ଦବନି କହିବ ମତରେ ପଇସା ନାହିଁ। ଆଉ ସେଟ ବା ଛାଡି ଛୁଡା ଦେଇଛେ।
ଆ ଭଲ ଲାଗୁନି ଆଜି ଟିକେ ମାନ୍ଦାଲିଆ ଲାଗୁଛୁ ତ?
ଓହୋ ହେଟା କଣ ତୋ ଭିଟାମିନ?
ସେମିତି ଆଉ।
ହୁଁ ହୁଁ।
ଆଉ କଣ କହୁଛି?
କଣ କହିଲୁ?
ହଁ ଖାଇଥିଲି।
ଖାଇଥିଲି ଦହିବରା ହରିକା ଖାଇଥିଲି ଆଉ।
ଘରେ ଆସି କିଛି ଖାଇଲୁନି?
ହୁଁ ନାହିଁ ଆଉ କଣ ଖାଇଲି କି ଇଆଡେ ତ ପଳେ ଆସିଲି।
ଆଇଲୁ।
କଣ? ହଁ ହଁ ଆଣିଲିି ସାର୍ଟିଫିକେଟ।
କିଏ କିଏ କଲ ନା ଏକୁଟିଆ?
ମୁଁ ଏକୁଟିଆ ଯାଇଥିଲି।
ଠିକ ଠିକ ଟାଇମରେ ଗଲୁ କେହି ଫାଙ୍କା ଥିଲା।
ହଁ ଫାଙ୍ଗାଥିଲା। ଗଲି ସିଧା ଧରିକି ଆଇଲି ସବୁ ଥୁଆ ହେଇଥିଲା ଧରିକିନା ଆଇିଲି। ପଇସା ଦେଲି ଧାରିକିନା ଆସିଲି।
ମାନ ସେଠିକା ସାଙ୍ଗ ଫାଙ୍ଗ କିଏ କା ସହ ଦେଖା ହେଲାଣି?
ହଁ ଦିଟା ଯାଇଥିଲେ ଆଉ। ଆଉ ଦିଇଟା ଯାଇଥିଲେ। ଆମ କଲେଜ ଟପର ଆଉ ଆଉ ଗୋଟେ ପିଲା।
କଲେଜ ଟପର ଆଜି ଯାଇଥିଲ ଆଣିବା ପାଇଁ।
ହୁଁ। ଆଉ ବାକି ବିରାସୟ ରିକା ଯିବେ। ଯୋଉ ସେ ଶୁକ୍ରବାର ଆଡକୁ ଯିବେ ବୋଲି କଣ କହୁଛନ୍ତି।
ଓହ ମୁଁ ମୁଁ ଏହାର ଇୟର ଫୋନ୍ ଫୋର ଫୋନ ୟୁଜ କରିବାର ଅଭ୍ୟାସ ନାହିଁ। କାଲିଠୁ ଇୟରଫୋନ ୟୁଜ୍ କରୁ ମାନେ ଦେଖୁନୁ କ ଉଣେଇଶଟା କରିସାରିଲଣି ଇୟରଫୋନ ୟୁଜ୍ କରି । କରିକା କାନ କଣ ହଉଛି ଅଭ୍ୟାସ ନାହିଁ ନା ଏଟା ମୁଁ କେବେ
ମୁଁ ହେଡଫୋନ ଦଉଛି ମୁଁ ପୁରା ଫୁଲ ଭଲ୍ୟୁମ ଦେଇି ଆଗରୁ ଟିକେ ଟୋନଟି ପର୍ସେଣ୍ଟ ଦେଲେ ମଧ୍ଯ ବହୁତ ଘାଉ ଘାଉ ଶୁଭେ।
ମାନେ ଦେଖ ମୁଁ ଉଣେଇଶି ଜଣଙ୍କ ମୁଁ ଉଣଶି ଜଣଙ୍କ ସହିତ କଥା ହେଲି ଏଇ ଓ ହୋ।
ଆରେ ଜାଣିଛୁ ଆଜି ମୁଁ ଯୋଉ ଗଲି କଟକ ଆଉ ଯୋ ଢେଙ୍କା ଯୋଉ ସରି ଭୁବନେଶ୍ଵର ଯୋଉ ଗଲି।
ହୁଁ।
ଏ କିନି ଭୁବନ ଆଗକୁ ବସିଲା ଗୋଟେ ଝିଅଟେ ମୋ କତିରେ। ଏ ଶଳା ମୁଁ କଣ କରିବି କଣ କରିବି? ତାରେ ଫୁଲ ଭଲ୍ୟୁମୁ ଦେଇକିନି ଆ ସ୍ପଟିଭାଇ ର ଗୀତ ଶୁଣିଲି ଖାଲି ଆଉ।
ଅ ବଡ ଝିଅ ଟେନା ଛୋଟ?
ବଡ ଝିଅ ଟେ ବହେ ବଡ଼। ନା ନା ମାନେ ସିଏ ବି ଯାଉଥିଲା କୋଉ କଲେଜ କୁ କହିଲୁ? ରମା ଦେବୀ କଲେଜକୁ ବୋଧେ ସାର୍ଟିଫିକେଟ ଆଣିବାକୁ ହଁ ରମାଦବୀ କଲେଜ ଟାକୁ। ଆମ ବ୍ୟାଚ୍ ଆମ ବ୍ୟାଚ୍।
କଥା ହେଲୁନୁ ନା ଆମ ବ୍ୟାଚ୍ କୁ।
ନାଇଁ ମୋ କଥା ମୁଁ କାଇଁ ହେବି। ଏ ମତେ ପଚାରିଲା ଏ ଟିକେ ବସିନ୍ତି ମୁଁ କହିଲି ନାଇଁ କିଏ ବସିନାହାନ୍ତି କହିଲା ମୁଁ ବସି ବୁଝିପାରି ବି ମୁଁ କହିଲି ତମ ଇଛା। ସେ ବସିଲା କହିଲା କଉ ଯାଉଛନ୍ତି ମୁ କହିଲି ଯାଉଚି ଷାଠି ରାଣିବାକୁ ମୁଁ କହିଲା ଗ୍ରେଟ ମୁଁ କହିଲି କଣ ଗ୍ରେଟ? ତାପରେ ସେ କହିଲା ମୁଁ ବି ଯାଉଛି ସାର୍ଟିଫିକେଟ୍ ଆଣିବାକୁ ମୁଁ କହିଲି ତମର ପ୍ଲଟୁ ସରିଲା କି ସେ କହିଲା ହଁ।
ଆ କଥା ହେଇକା କଥା ଏମତି ତ କଥା ହେଇକା ଯାଇଥାନ୍ତ ଟାଇମ
ଚିହ୍ନା ନାହିଁ ଜଣା ନାହିଁ କଥା
ହଁ ଟାଇମ ପାସ୍ ହେଇ ଯାଇଥାନ୍ତା ନା।
ହଁ ମତେ ଭଲ ଲାଗିଲାଣି କଣ ସେଟା ସାରେ କଥା ହବ। ତାପରେ ଏମତି ମୋ ଝିଅ ଜାଣିବ ଆଉ ନା ନାଇଁ ମୋଝ
ହଉ।
ହାଲୋ।
ଆ
ଆଉ କଣ କହ?
ଏମିତି ଆଉ ତାପରେ ଆଉ କଟକ ଉଲେଇଲି ତାପରେ ସେଇ ଝିଅ ଟା ଯେତେବେଳେ ଚଢିଲା ଯଉ କଣ କହିଲ?
କଣ?
ଏଇ ଯୋଉ ମାନେ ଓହ୍ଲାଇଲା ଲିଙ୍କି ରୋଡ। ପୂର୍ବରୁ କେମତିଆ ଭାଗ୍ୟ ଶାଳାଙ୍କର ତାପରେ ସେଠି ଆଉ ଗୋଟେ ପିଲାଟେ ଠିଆ ହେଇଥିଲା ସିଏ ଆସିକି ହସିଲା କହିଲା ଭାଇ କୁଆଡେ ଯାଉଛନ୍ତି? ମୁଁ କହିଲି କଟକ ରେ ଓହ୍ଲାଇବ କଟକ ରେ ବା ମୁଁ କହିଲି ହଁ କଟକ ରହିବ ମୁଁ କହିଲି ଓହ୍ଲାଇବେ ଆପଣ କୋଉଠି? କହିଲି ମୁଁ ଯିବି ଲିଙ୍କି ରୋଡ଼ ରେ ଓହ୍ଲେଇ ପଡିବି ଆଉ ତ ମୁଁ ବି ତାହେଲେ ଓହ୍ଲେଇ ପିଡିବି। ମୁଁ କହିଲି ତମେ କୁଆଡେ ଯାଉଛ କି? କହିଲା ମୁଁ ଯାଉଛି ହଉ ଆଉ ଟିକେ ଜଗ ବରମୁଣ୍ଡା ବସ ବ ତାପରେ ଯିବ ପୁରୀ ଆଉ। ତାର ପୁଣି ଜାଣିଛୁ ମୁଁ ଯଉ ବସ ଟାରେ ଚଢିଲି ସେଇ ଝିଅ ଟା କତିରେକିନି ମୋ ଭଉଣୀ ବସିଛି ଫାଙ୍କା ନ ଥିଲା। ଠିଆ ହୋଇଥିଲି ତାପରେ ସେ ଝିଅ ଟା ଅନେଇଲା । ତାପରେ ତା ତାପରେ ଯୋଉ ଲୋକଟା କହିଲା କହିଲା ଘୁଞ୍ଚ ପଛକୁ ମୁଁ କହିଲି ପଛରେ ଗୋଟେ ଝିଅ ଅଛି । ତାପରେ ଝିଅ ଟା କହିଲା ଏଇଠି ବସୁନ? ମୁଁ କହିଲି ନାହିଁ ମ ତା ପରେ କହିଲା ଏଇଠି ବସ ଏଇଠି ବସ ମୁଁ ମୁଁ କହିଲି ତମେ କମ୍ଫଟେବଲ ଅଛ ତ? ସେ କହିଲେ ହଁ ମୁଁ କମ୍ଫଟେବଲ ଅଛି ।
ଅଧାରୁ କେ ଏମିତି ଅଧାରୁ କେ ଏମିତି ଜାଣିଲୁ। ଅଧାରୁ କେମିତି ସିଏ ତ ଅଧାରେ ଓହ୍ଲେଇ ପଡିଥିଲା ପୁଣି କୋଉ ବସ୍ ରେ ଆଇଲା ଯେ ତୋ ପାଖରେ ବାହାରିଲା?
ଆରେ ମୁଁ ଜାଣିନି ସିଏ ଯୋଉ-ଉ-ଉ ଅ ଦେଖିନୁ କି-ଇ-ଇ, ଲି ଲିଙ୍କ ରୋଡରେ ରହୁଛି ବସ୍, ଲିଙ୍କ ରୋଡ ପୂର୍ବରୁ ଗୋଟେ ଜାଗାରେ ରହୁନି କି ବସ୍?
ହଁ କହୁନୁ।
ସେଇଠି ସିଏ ଓହ୍ଲେଇ ପଡିଥିଲା।ସେଇଠି ସିଏ ଉହ୍ଲେଇ ପଡ଼ିଥିଲା ଗୋଟେ ବସ୍ ରେ ଚଢିଥିଲା ହେଲା ମୁଁ ଆଉ ଜାଣିନି ସେ
କୋଇଲି ଟେ କୁଆଡ଼େ ବୋବଉଛି କୋଇଲି ଟେ କୁଆଡ଼େ ବୋବଉଛି ତୋ ଆଡେ ନା ମୋ ଉପରେ।
ନାଇଁ ତ।
ହଁ ମୋ କରେ ବୋବଉଛି କିନ୍ତୁ ଫୋନରେ ତୋ କତିରୁ ଟାଣିକିନି ମତେ ଫୋନରେ ଆଉ ଥରେ ଶୁଭୁଛି ।
ହୁଁ।
ମାନେ ମୋ କଥା ବି ବେଳୁ ପାଇଲେ ଟାଣୁଥ ଥାଇପାରେ ସେଇଆଡେ ।
ଏମତି ଆଉ ତାପରେ ଦେଖ ସେ ସେଇ ଝିଅ ଟା ତୋ ବୟସ ଲା ମୁଁ ହଉଟା କଣ ଜାଣିଛି କି କୋଉଥିରେ ଚଢିଲା ବୋଲି? ତାପରେ ମୁଁ ଯେତେବେଳେ ଚଢିଲି ଲିଙ୍କ ରୋଡରେ ମୁଁ ଓଲେହିଲି ତାପରେ ଚଢିଲା ବେଳକୁ ଏଇ ଲୋ ମା ହେଇ ଝିଅ ଟା। ଆଉ କଣ କରିବି? ବାଧ୍ୟ ଆଉ।
କୁଆଯିନି ମୁଁ ମୋବାଇଲ୍ ରେ ଜଣଙ୍କ ସହିତ କଥା ହେଉଛି । ହ କଣ କରୁଛ କଣ ତାକୁ ସେ ପଚାରିଲା-ଆ-ଆ-ଆ ଜଗନ୍ନାଥଙ୍କ ବିଷୟରେ ତ ସେ ବହୁତ୍ କହିଲ ନାଇଁ ସେ ମୁଁ ଆଉ କଥା ହେବିନି ।
ପୁଅ ନା ଝିଅ ଡା?
ପୁଅ ଟା ଜଗନ୍ନାଥ ଅ ମାନେ କଣ କରୁଛ ଇଏ କରୁଛ ସେମିତି କଥା ସଇଲା । ତାପରେ ପଚାରିଲା ଏ ଗୁଟେ ପୁଅ ଡେ ମାନେ ଆଉ ଚିହ୍ନା ଅଛି ନା ତୁ ଯାହାହେଲେ ଜାଣିବୁ ନା ନାହିଁ କିଏ-ଏ-ଏ-ଏ ଏ ପ
ହୁ।
କଣ ଖାଇଲନି ପିଇଲନି ସେରା ଆଗ ପଚାରୁ ନାହାନ୍ତି । ତାପରେ ସେଇରା ପଚାରି ତାପରେ ଶିବୁକୁ ପଚାରିଲା-ଆ-ଆ ପୁରୀ-ଇ-ଇ ଯାଉଛ ନା ନାଇଁ ରଥଯାତ୍ରାକୁ । ତାରେ ସିବୁ କିଛି କହିଲାନି ତାପରେ ପଚାରିଲା-ଆ-ଆ-ଆ ପୁରୀ-ଇ-ଇ-ଇ ରେ କାହିଁକି ନା ଜଗନ୍ନାଥଙ୍କ ରଥ ନା କଣ ସିବୁ ଏକାଥରେ ଦେଇଦେଇ
ହୁଁ ସିବୁ ଜାଣିପାରିଲାନି କି ଜଗନ୍ନାଥଙ୍କ ରଥ ନାଁ କଣ?
ନା ଫ୍ରି ଅଛ ବା।
ହଁ। ଜଗନ୍ନାଥଙ୍କ ରଥ ନା ନନ୍ଦିଘୋଷ ସୁଭଦ୍ରାଙ୍କ ର ରଥ ନା ଦେବଦଳନ ଆଉ-ଉ-ଉ ବଳଭଦ୍ର ରଥ ନାଁ ହେଉଛି ତାଳ ଧ୍ୱଜ। କଣ ଗୋଟେ ସାଉଣ୍ଡ ହଉଛି?
କେଜାଣି କଣ ଗୋଟେ ସାଉଣ୍ଡୁ ହୋଉଛି ଆଉ।
ଚାଲୁଛ କି କୁଆଡେ?
ରାସ୍ତା କଡରେ ବଇଛି ଯେ ବାଇକ ଗୁରା ଯାଉଛି।
କଣ କହିଲୁ?
ରାସ୍ତା କଡରେ ବସିଛି ଯେ ଗାଡି ଗୁଡା ଯାଉଛି।
ଓହୋ। ହଁ ହଉ।
ଆଉ ପୁରୀ କେବେ ଯିବା ଫାଇନାଲ କଲୁ?
ଆରେ ମୁଁ କଣ କାଲି ଯିବି ଆରି କଣ କହିବି ତତେ କହିଲି ପା ମୋ ଜୀବନର ପ୍ରତିଟି ସେ ସେକେଣ୍ଡ ମୋ ନିଜ ହାତରେ ନାହିଁ। ଆଜି ମୋ ମଉସା ହଠାତ ଆଇଲେ ମୁଁ ମାନେ ତୁ ତ ନିଜ ଇଚ୍ଛାରେ କୁକୁରଟେ କିଣିକି ଖାଇପାରିବୁ ନା ନାହିଁ କହିଲୁ ଆଗ ଜାଣି ମୋର ହେତି କି ବି ନାହିଁ। ହେଉଛି ହଠା ମୁଁ ମୁଁ ସକାଳୁ ଅଳ୍ପ ଦେଉଟ ନାକୁ ବୋଲି କଣ ଖାଇଥିଲି କଣ କହିଲୁ ଚାହା ବିସ୍କୁଟୁ ନାଇଁ ହଁ ଆଉ କଣ ଗୋଟେ ଖାଇଥିଲି ଆଉ ସେଓ। ହଉଛି ମୁଁ ମୋ ମଉସା ଆଇଲେ ଡାକିଲେ ଚାଲ କାମକୁ ଚାଇଲି।
କଣ କହିଲେ ମଉସା?
ମଉସା ଆଇଲେ କହିଲେ ଆସେ ଯିବା କାମକୁ ଆଜି ପିଲା ପାଇଲିନି ତାପରେ ମତେ ଡାକିଲା ମୁଁ ସେଇ ସ-ସାଙ୍ଗେ ସାଙ୍ଗେ ଚା ପା ଖାଇଛି ଆଉ କଣ ଭାତ ଖାଇବି, ମୁଁ ଆଇଲି ହେରି ମୁଁ ଆଇ ତିଆରି କଲି ତାପରେ ସେ ଯୋଉ ଘର ଯାହାର କାମ ହଉଛି ତମ ଘର ପାଖରେ ହଉଛି। ହଉଛି ଯାହାର କାମ ହଉଥିଲା ସିଏ ପଚାରିଲା ସିଏ ପଚାରିଲା ଖାଇବା ପାଇଁ? ଖାଇବା ହେତୁ ଆମେ ମନା କଲୁ କଣ ନାଇଁମ ସରିଯିବ କାମ ଟା ଆଉ ସରିଯିବ ବୋଲି ଲାଇନ କଟିଗଲା। ଗଲା। ଆଉ ଆମେ ବି କହିନୁ କା ଖାଇବା କଥା କାମ ସରିଯିବ ସରିଯିବ କହି କହିକି ଆମେ କାମ ୟାଡେ କରୁଛୁ ଇଏ ହେଲା ଆଉ।
ଖାଇବା କଥା କାଇଁ କହିଲନି?
ଖାଇବା କଥା ଆମ କ-କହିଲୁ ସରିଯିବ ତ ଏଇନ କେ ଯିବୁ ଆରି ଆଉ।
ଆଉ କାହ୍ନା ବସ ଗୋଟେ ଯାଇଛି କିରି ଇଆଡେ ଗଲା।
ଏଁ ଆମ ଗାଁ ବାହାଘର ଏ ଜୁଲି ଗଲା ଜୁଲି ଚିଲଉଥିଲା ଏମତି ଏମତି ଏ ଡାକୁଥିଲା।
ହଁ ତା ମାଇପ।
ହଁ ତା ଆଡେ ହାତ ବଡ ହେଇଥିଲା ଦେଖିନୁକି ଦେଖିବୁ ଏଇନ ତାକୁ କଲ କରିବି ତାକୁ ତା ହଉ ଆମ କଥା ସରୁ ଏକୋଇଶ